ହଁ ତମରି ଦୟାରୁ ତମ ଦୟାରୁ ଭଲ ଅଛି ଆଉ
ଭଲ ଅଛ
ହଁ ବା
ଆଉ ଘରେ କେମିତି ଅଛନ୍ତି
ଘରେ ସବୁ ଭଲ ଅଛନ୍ତି ଆଉ କଣ।
ଭଲ ଅଛନ୍ତି ତମେ ତାହେଲେ କଣ କହୁଥିଲ କାଲି ଗୋଟେ କଣ ଯୋଉ କହୁନଥିଲ କଣ ଯୋଉ କଲେଜ କଥା
କଲେଜ ମୁଁ ଚେଞ୍ଜ କରିବି।
କଲେଜ କିଏ କଣ ହେଇଛି କାହାର ଗୋଟେ କଣ ପ୍ରିନ୍ସିପାଲର କଣ ହେଇଛି।
ହଁ ସେ ପ୍ରିନ୍ସିପାଲ ଆମର ତାଙ୍କର ଚାଲିଚ ତ ଏଇନା ଟିକେ
ଅହ ପ୍ରିନ୍ସିପାଲ ର ଏମିତି ତାହେଲେ କଥା ନା
ହଁ ବା ସେ ଆମର ପିଲାମାନେ ପ୍ରିନ୍ସିପାଲଙ୍କୁ କଣ ଦେଇଥିଲେ ପ୍ରିନ୍ସିପାଲ ର ଏମତି ହେଇଗଲା ଆଉ ହଁ କି ଆସିବା
ହଁ ହଁ ହ
କଣ ଗୋଟେ ନୂଆ ଆସିବା ଗୋଟେ କଣ ଇ
କୋଉଥିରେ
ଫ୍ରିଫାୟାର ଗୋଟେ କଣ ଗୋଟେ ନୂଆ ଆସିନି ଅପଡେଟ ରେ
ହଁ ମୁଁ ଦେଖୁଥିଲି ଏଇନା ଗୋଟେ କଣ ଭଲ ଗନ୍ ସ୍କିନ୍ ଦେଇଛି ଗୋଟେ।
ଓହୋ ଆଉ ଭଲ ଆଉ ତମର ଭଲ ହେଲା ଆମ କ୍ୟାରମରେ ତ କିଛି ଆସୁନି ନୂଆ ଅପଡେଟ ଖାଲି ଏବେ ସବୁ ମାଗଣା ଦେଇ ଦଉଛନ୍ତି କେତେକ ପିଲା ତ ମାଗଣା ସବୁ ଉଠେଇ ଦେଇକି ମାନେ ଏମିତି ଦେଖଉଛନ୍ତି ସତେ ଯେମିତି ପ୍ରୋ ପ୍ଲେୟାର
କିଏ ବା ସିଏ
ଏଇ ଆମ ଚିକୁ ବାବୁ
ନାଇଁ ଏ ମାଗେଣା କଣ ସିଏ ମାଗଣା କଣ କରିବେ ତାଙ୍କ ଫ୍ରି ଫାୟାର ଆକାଉଣ୍ଟ ମୁଁ ଦେଖିଥିଲି କସ।
ଫ୍ରି ଫାୟାର ଆକାଉଣ୍ଟ କସ। ହଁ ସେ ଫ୍ରି ଫାୟାର ଛୁଆ ଭାଇ କ୍ୟାରମ୍ କୁ ଆସିବା ପାଇଁ ଆମେ କ୍ୟାରମ୍ ରେ ଭାଇ କେଡେ ବଡ ଲେଜେଣ୍ଡ କହିଲୁ ଆମେ କେବେଠାରୁ ଖେଳୁଚୁ।
ହ
କ୍ୟାରମ୍ ରେ ଆମ ସହିତ ଭାଇ ଟକ୍କର ଦେଇପାରିବେ କଥା କହୁଚ।
ନାଇଁ ତମେ ବହୁତ ପୁରୁଣା ପ୍ଲେୟର ବୋଧେ କ୍ୟାରମ ରେ?
ମାନେ ଆମେ କହି କହିକି ସର୍ଟ ମାରିବୁ। ଯୋଉଠି ଦେଖେଇବୁ ଯୋଉଟାକୁ ମାରିବାକୁ କହିବୁ ସେଇଟା ଆମେ ମାରିବୁ। ଆମେ କଣ ଏମିତି ସେମିତି ଭାବିଲ ବୋଧେ ଆମକୁ। ଟ୍ରେନିଂ କଣ ଫିଲ୍ଡ ରେ କଣ ତମେ ଏଇନେ ଆସୁନ। ସେ ଫ୍ରି ଫାୟାର କଥା ତମେ ସେ ଯାଇଁକି ଚିକୁବାକୁ ଆଗରେ କହିବ ହେଲା। ଫ୍ରି ଫାୟାର ଫ୍ରି ଫାୟାର ଆମେ ସେ କାର୍ଟୁନ ଖେଳକୁ ଆମେ ଏତେ ସିରିୟସ ନଉନୁ। କ୍ୟାରମ ଭାଇ ରିୟଲ ଗେମ୍ ଅଛି। ଫ୍ରି ଫାୟାର ଆମେ ଦେଖ ଆମେ କ୍ୟାରମ ଚାନେଲରେ ରିଅଲରେ ବି ଖେଳିପାରିବୁ। ତମେ ଫ୍ରି ଫାୟାର ଏଇନା ତମକୁ ବନ୍ଧୁକ ଧରିକି ତମକୁ ଏଇନା ଛାଡି ଦେବୁ ତମେ ଖେଳିପାରିବ ଜମା।
ତମେ ବା କଣ ମୁଁ ଶୁଣିବାକୁ ପାଇଥିଲି ଯୋଉ ସାଗର ଭାଇ ନୁହଁ
ହୁଁ।
ସେ କଣ ରିଅଲ କ୍ୟାରମରେ ଯୋଉ ଖେଳନ୍ତିନି ରିଅଲ୍ ବୋଡ୍ ପକେଇକି ସେଥିରେ କଣ ଅଖା ହେଇଯାଇଚି ଅଖା ପୁରା।
ଜମା ଭାଇ ତେମେ କଣ ଜାଣିଚ କହିଲ ସାଗର ଭାଇ ଙ୍କ ବିଷୟରେ ମୁଁ ନିଜେ ଦେଖିଚି।
ନାଇଁ ବା ଚିକୁ ଭାଇଠୁ ହାରିଗଲେ।
ଛେ କଣ କହୁଚ ମ ଏଟା ମୁଁ ବିଶ୍ଵାସ କରିପାରିବିନି। ଜମା ସାଗର ଭାଇ ଆଜ୍ଞା ଆମର କେତେ ବଢିଆ ଖେଳନ୍ତି କହିଲେ ଆଗ। ମାନେ ସିଏ ମାନେ ସେ ଷ୍ଟ୍ରାଇକର ମାନେ ଏମତି ମାରନ୍ତି ହେଲା ମାନେ ଗୋଟାଏ ଥରକରେ ସବୁ ଯାକ ଏକାଥରେ ଗାତ ରେ ଗଳେଇବେ। ଭାଇ ଆମର କିଙ୍ଗ ଆମର ରାଜା ପା।
ଭାଇ ଭାଇ ସାଗର ଭାଇ ଭଳିଆ କେହି ନାହାନ୍ତି ନା।
ପଦ୍ମଶ୍ରୀ ମିଳିଲା ମୁଁ ଖାଲି ଅନେଇଚି ସାଗର ଭାଇ କି କେତେବେଳେ କ୍ୟାରମ୍ ରେ ପଦ୍ମଶ୍ରୀ ମିଳିବ। ଭାଇ ଲେଜେଣ୍ଡ ପ୍ଲେୟାର ଆମର।
ଭାଇ ତମେ ଏରା ରିଅଲ କ୍ୟାରମ୍ ଖେଳିବ ନା ଫୋନ ରେ ଗୋଟେ
ହଁ ଭାଇ ରିଏଲେ। ରିଅଲ ରେ ଭାଇ ସେ ଜାଣି ଶୁଣି ଆସୁନାହାନ୍ତି। ମାନେ କେତେ କଣ କି କ୍ୟାରିଅର ସେ ଖାଇଦେବେ, ଯଦି ରିଏଲରେ ସେ ଆସିଲେ।
ସାଗର ଭାଇ କଣ ଗୋଟେ କଣ ଯୋଉ ଇନଷ୍ଟାଗ୍ରାମ୍ ରେ ଗୋଟେ କଣ ଅଛି ଜିନିଷ ଜାଣିଚ? ହଁ। ସେଇଥିରେ ଭିଡ଼ିଓ କରି ଛାଡ଼ିବେ ଭଲ ହବ।
ଭାଇ ସିତେ ରେ ଭାଇ ସିଏ ସିତେରେ ସିଏ ଅଲଗା ଲେଜେଣ୍ଡ। ମାନେ ତାଙ୍କର ଗୋଟେ ଚ୍ୟାନେଲ୍ ବି ଅଛି। ସେ ଚ୍ୟାନେଲ୍ ରେ ତାଙ୍କ ଫଲୋର୍ସ ଦେଖିଲେ ତମ ମୁଣ୍ଡ ବାଇଆ। ଭାଇ କୁହନି କୁହନି।
ମତେ ତ କାଇଁ କେବେ ଦେଖେଇନାହାନ୍ତି।
ସିଏ ବା ଦେଖଉନାହାନ୍ତି କାହାକୁ। ଲୋକ ଜାଣି ଶୁଣି କେମିତି ଦେଖିବେ ନା ଆଉ। ସେ ଦେଖେଇବ ନା। ମତେ ଦେଖଉଛନ୍ତି ମୁଁ ଟିକେ ତାଙ୍କୁ ଟିକେ ବେଶୀ କ୍ଲୋଜ୍ ତ ସେଇ ସକାସେ। ଭାଇ ସିଏ ଅମଲ୍ ପ୍ରଧାନ ତାଙ୍କର ଆହୁରି କ୍ଲୋଜ୍।
ନାଇଁ ଅମଲ୍ ପ୍ରଧାନ କାଲି କଣ ଯାଇଥିଲେ।
ହଁ ବା ସିଏ ଭାଇ ଗାଡ଼ିରେ ତେଲ ପକଉଛନ୍ତି କୁହନ୍ତିି ଅଙ୍କଲ ଆଉ ଟିକେ ଠୋପାଏ ପକେଇ ଦିଅ ମୋ ଗାଡ଼ି ଆଉ ଟିକ ଅଧିକ ବାଟ ଚାଲିବ।
ଆ ଆ ଯୋଉ ତାଙ୍କର ଯୋଉ କାଲି ନୁହଁ? ଅମୁଲ ପ୍ରଧାନଙ୍କୁ ଦିନେଶ ଭାଇ କଣ ବାଡ଼େଇଛନ୍ତି।
ଏ ଭଗବାନ ଏ ଦିନେଶା ସମସ୍ତଙ୍କୁ ବାଡ଼େଇଲା ଆଉ।
ସିଏ କଣ ସୋଦାସୋଦି ହେଇଛନ୍ତି ସେଟା ତ ମୁଇଁ କହିପାରିବିନି କହିବି ସେ କଥା କଣ କହିଥିଲା?
ନାଇଁ ସେମିତି ଆଉ କଣ ସେମିତି କହିଲ ଗୋଟେ ଖରାପ ଲାଗିବ ଗୋଟେ ନା ଛାଡ଼ କୁହନି ତମେ କୁହ ମୁଁ ବୁଝୁଛି କୁହ।
ସେ କହିଛନ୍ତି ଯେମିତି ଇଏ ପୁରା ଆସିକି ଇଏଟେ ଅମୁଲ ଭାଇ ଟିକେ ସିଏ କାଲି କଣ ଟିକେ ଫୋନକୁ ପଳେଇ ଆଇଥିଲେ ବୋଧେ ନା କଣ ସିଏ ଗୋଟେ ରିପ୍ଲାଇ ଦେଇଛନ୍ତି ଆଉ।
ଓ ଭାଇ ସାହାବ୍ ଆଉ ଇଏ ସାଗର ଭାଇ ସାଗର ଭାଇ ତ ପୁରା ସିନେମା ଦେଖିଲା ଭଳିଆ ଦେଖ ଦେଖୁଥିବେ ତାଙ୍କରତ କିଛି ମାନେ ଓଲ୍ ନାହିଁ କି ଟୋଲ ନାହିଁ।
ନାଇଁ ସାଗର ଭାଇ କଣ କହିବେ ସେ କିଛି କହିଲେନି ଡରିଗଲେ ବୋଧେ?
ସେ ବା ସିଏ ତ ଆମ ଲେଜେଣ୍ଟ ଲୋକ ହଉଛି ଯୋଉଥିରେ ହାତ ମାରିବେ ସେଇଥିରେ ତ ଚାଲିଲା ତାଙ୍କର ଆଉ।
ତମେ କଥାଟା ଶୁଣୁନ।
ହଁ କୁହ?
ସିଏ ଯେମିତି ଗୋଟେ ରିପ୍ଲାଇ ଦେଇଛନ୍ତି ଦିନେଶ ଭାଇ ତମେ ଜାଣିଥିବ କେମିତିଆ ଲୋକ।
ହଁ।
ସେ ଏକାଥରେ କହିଲେ କଣ ପଥର ଛେଚିଦେବି ଆଉ।
ପଟା ଛେଚି ଦେବେ ହଁ ବୋଧେ ଯୀଶୁ ଖ୍ରୀଷ୍ଟ ଭାବି ଦେଲେ ବୋଧେ ଆଉ।
ସେ ଆଉ କଣ କହିବେ ଛାଡ଼ି ଦେଲେ ଆମେ ଟିକେ ରଖା ରଖି କରିଦେଲୁ। ନହେଲେ କାଲି ଅମୁଲବୋଧେ ଥିଲା ଆଉ। ତମେ ଖାଇଥାନ୍ତ ଦଶରେ ଯାଇକି ଆଉ।
ଏହେ।
ତମେ ଟିକେ ବୁଝାଅ ଟିକେ ଅମୁଲ ପ୍ରଧାନକୁ। ବୁଝେଇ ନହେଲେ ସିଏ ଭାଇ ଯେମିତି ହଉଛନ୍ତି ସିଏ ଲୋକମାନ ତାଙ୍କୁ ଏମିତି ମାରିବେ ଟିକେ ବୁଝାବୁଝି କରିବ ଆଉ।
ହଉ ନାଇଁ ଅମୁଲମୋ କଥା ଗୋଟେ ସିକ୍ରେଟ ମୁଁ ଜାଣିବାକୁ ପାଇଲି।
କଣ ବା?
ଅମୁଲ ବାବୁ ଆମର ବିଜନେସ୍ କରିବାକୁ ଚାହୁଁଛନ୍ତି। ଆମର ଏଇ ଯୋଉ ମରୁଭୂମି ଯାଇକି ସେଠି ଟିକେ ନାକୁ ପାଣି ଫାଣି ଦେବେ ଲୋକମାନଙ୍କୁ। ହଁ ଜଣକା ଲେଖା ହଜାର ଟଙ୍କା। ତାଟିଆଇ ପାଣିକି ହଜାର ଟଙ୍କା।
ଭାଇ ଏମିତି ବହୁତ ଲାଭ ହେଲା। ଆରେ ମୁଁ ବି ତାହେଲେ କରିବି ତାଙ୍କ ସହିତ ଟିକେ ପାର୍ଟନର ସିପିନ କରିପାରିବି।
ହଁ ମୁଁ ତ ଭାବୁଛି ମୁଁ ଭାବୁଛି ଆମ ଘରୁ ଟ୍ୟାପ ଖୋଲିଦେବି। ଆମ ଘରୁ ଟ୍ୟାପ୍ ଖୋଲିଦେଇକି ନଳ ନେଇକି ଲୋକଙ୍କୁ ଏମିତି ନେବି ଠୋପାଏ ଠୋପାଏ କରିକି। ହେଲା ଯିଏଯେତେ ପିଇପାରିବ ଆଉ।
ମୁଁ କହିଥାନ୍ତି ଦହି ପାଣି ବେପାର ଟା ଭଲ ହବନି?
ଦହି ପାଣି ଭାଇ କହନି ଲୋକ ତମକୁ ଦେବତା ଭଳିଆ ପୂଜା କରିବେ ସେଠି ତେମେ ସ ସେଇ ଭଳିଆ ଜାଗାରେ ଦହି ପାଣି ବିକିଲ।
ଆ। ମୁଁ ନାଇଁ ବା ମୁଁ ଯୋଉ ଶିଖିଥିଲି କୋଉଠି କହିଲ ଆମର ଯୋଉଠି କମ୍ପ୍ୟୁଟର ସାର୍ ଅଛନ୍ତି? ସିଏ ଆମକୁ ସବୁ ବତାନ୍ତି ମାନେ ଲୋକଙ୍କ ସେବା ଠାକୁରଙ୍କ ସେବା ନା ନା ସେଟା ତମ ସାର୍ ନା ଆମର ଆଉ ଗୋଟେ ସାର୍ ଅଛନ୍ତି।
ଓହୋ ହୋ ତମ ସାର୍ ନାଁ କଣ?
ତାଉ ବାବୁ ଆଉ କଣ? ନା ତାଙ୍କର ଭେରେବେସେରୁ ବେ ଅଧେ ଦିନେ ବେପାର କିନ୍ତୁ ବହୁତ ଭଲ ସ ସାରେ ସେଆମକୁ କହିଦେ ଲୋକଙ୍କ ସେବା କରିବ।
ଅ ହ।
ଆମେ ସମେଶ ସମେଶ ଛାଡି ସାଇଲୁଣି ପାଖାପାଖି ମୁଁ ଖାଉନି ଆଉ ସେ ଖାଇ ଖାଇ ଚି କେମିତି ଟିକେ ଖାଇଦିଏ ଆଉ।
ହୁଁ ହୁଁ ଆରେ ଆମର ତ ଆମର ଏପଟେ ଜାପାନ ରୁ ଗୋଟେ ଆସିଛି ଗୋଟେଝିଅଟେ। ମୁଁ ତା ସହିତ କଥା ହେବି କେମିତି ଗୋଟେ ଆଇଲୁ ଟିକିଏ କଥା କରେଇଦେଲୁ?
ଆରେ ଯୋଉ ଏ ଯୋଉ ଗୋଟେ ମୁଁ ଗୋଟେ ୱାଡ ଶିଖିଛି ଜାପାନି ୱାଡ ଶିଖିଛି ମୁଁ। ତାକୁ କହିବୁ ଆଡ଼ିକା ତୁ କୁଦାଇ ମସ।
ଆଚ୍ଛା ରହିଥା ମୁଁ ତାକୁ ସେଇଆ କହିବି ଦେଖିଆ ସେ କଣ କହୁ
ଆରେ ତା ମାନେ କଣ ଜାଣିଛ? ତାମାନେ ହଉଛି ଥ୍ୟାଙ୍କ ୟୁ।
ଥାଙ୍କୟୁ ମୁଁ ଆର୍ଜେ ଡାଇରେକ୍ଟ ତାଙ୍କ ପାଖକୁ ଯାଇକି
ହୁଁ କହିବ ଆଡ଼ିଗାତ କୁଦାଇ ମସ୍। ସୁଟିଂ ଆରେମା।
ହଉ ହଉ ଆଉ ଦେଖିବା ମୁଁ ତାଙ୍କ ସହିତ ଦେଖିଆ ତାଙ୍କ ସହ କଥା ହୁଏ ଆଉ। ଆଗକୁ ଟିକେ ଜାପାନ ପ୍ଲାନ ଅଛି ଯିବାକୁ।
ଆଁ ଆ ଏଇଟା ଜନ୍ମେଜୟ ଭାଇ ଯୋଉ ଫ୍ରି ଫାୟାର ଖେଳୁଛନ୍ତି ହଁ ଶୋଇ ପଡିଛନ୍ତି ଉପରେ।
ସାଙ୍ଗ ଡାକ ମୋ ସହିତ ଥରେ କ୍ୟାରମ ପକାଉ ଦେଖିୟାନି କେଡେ ବଡ ପ୍ଲେୟାର? ଫ୍ରି ଫାୟାର ମୋ ସାଙ୍ଗ ଅଛି ସାଙ୍ଗ ନାଁ ବୋକଚା ଡାକିଦେବି ଗଲା ଫ୍ରି ଫାୟାର ଖେଳୁଥିବ ତାଙ୍କ ସହିତ।
ସିଏ ଭାଇ ଯୋଉ ଲେବଲ ପ୍ଲେୟାର ତାଙ୍କ ସ କଣ କହୁଥିଲେ କଣ ମୁଁ ଏକଲା ହରେଇ ଦିଏ?
ଆଉ କଣ ଭାଇ କେହି ପାରୁନାହାନ୍ତି ସେ ମାନେ ଆଉ କଁ ସିଏ ତ କହୁଛନ୍ତି ମୁଁ ମା ପେଟରୁ ମାନେ ଶିଖିକି ଆଇଛି ହେଇପାରେ ଭି ଫାୟାର ଖେଳିଆ।
ରାଇସାର୍ କୁ କଣ ହରେଛନ୍ତି ସେ ବା?
ରାଇଷ୍ଟାର୍ କିଏ ସେ କହୁଛନ୍ତି ରାଇଷ୍ଟାର୍ କିଏ? ସିଏ କହୁଛନ୍ତି ମୁଁ ଚା ୟୁଟ୍ୟୁବ ଚ୍ୟାନେଲ ଖୋଲିବି ମାନେ ହ୍ୟାଙ୍ଗ ହେଇଯିବ।
ଓହୋ ପୁରା ସର୍ଭର କ୍ରାସ୍ ନା।
ଆଉ କଣ ତମେ ଜାଣିଛ କଣ କହିଲ ତାଙ୍କ ବିଷୟରେ କିଛି ଜାଣିନ ତମେ? ମୁ ଏଇ ଲେଜେଣ୍ଟ ଲୋକ କଣ ହେଇଛି?
କାଲି ପା ଜନ୍ମେଜୟ ବାପା ହେଇଯାଇଛି।
ସତ ନା କଣ ବେ ଏ ପର୍ଯ୍ୟନ୍ତ ମିଠା ଦେଇନି ତ।
ସେ ନୁଚୁଚି ମିଠା ଦେବାକୁ ପଡିବ ବୋଲି।
ଲୁଚୁଛନ୍ତି ଏ ଏମିତି କଣ ଗୋଟେ ଏଡ ବଡ କ ଖାଇସାଇଲାଣୀ ଦେଖିଲା ବେଳକୁ ଲୁଚୁଛନ୍ତି ଏଇଟା ଗୋଟେ କଣ ଠିକ କଥା?
ଆରେ ତାଙ୍କ ଘର ଆଡେ ଯାଇଥିଲି ହେଲା ମୁଁ ଘରେ ପଚାରିଲି ଜନ୍ମଜୟ କାହିଁ ଜନ୍ମଜୟ ହଶ୍ ପିଟାଲ୍ ନାଁ କଁ ହେଇଚି ତାର, ନାଁ ତା ସ୍ତ୍ରୀ ର ଛୁଆ ହେଇଚି। ଇଲେ କେ ଏହେ ସେ ଆଉ କହି ଦେସ୍
ତାଙ୍ଗଟା ହେଇକି ଏତେ ଭଲ ସାଙ୍ଗଟା ହେଇକି ଏ ବିଷୟରେ ଆମକୁ କିଛି କଉନାଆନ୍ତି।
କି କଇନି ବା ତାଉ
ସେ ଛେ ଛେ। କନ୍ ନାଁ ବିରିୟାନୀ କନ୍ ଏତିକିରେ ଚଳିବ ଆ ବାପା ଏଲାଇଁ ତା ବାହାଘର କୁ ସେମିତିରେ ଡାକିଲେନି କି ଚି ନେଇ ଦେକିଲା ବେଳକୁ ଡାଏରେକ୍ଟ୍
ସେ କଅଁ ବାଆ ହେଇଛି ନାଁ କଁ ନାଁ ଏପର୍ଯ୍ୟନ୍ତ ବାଆ ହେଇନି ଛୁଅପିଲା କର୍ଦେଇଛି ବା।
ବାହାଇନି?
ନାଁଇ ବା।
ଆ ତାଏଲେ ତ ଏଷ୍ଟ୍ରା ଭୋଜି ଦବା କଥା।
ନା ମୁଁ କୁଏ ଏକାଥରେ ଦିଟା ଭୁଜି ଦେବ କୁଛି ଏକାଥରେ ମୁଁ ବାଆ ହେବିନି। ତୁଆର ଯାଆ ହବ ଏକାଥରେ ପାହାଘର ଭୁଜି ଦୁଥିବି ଏମିତି ଆରେ ସିଏ ତାଙ୍କ କଥାଟା ବୁଜୁନ। ସିଏ କଉଚନ୍ତି ଯୋଉ ଛୁଆ ପାଇଁ ଯାହା କରିବେନି ଭୋଜି ଫୋଜି ସେ ଏକାଥରେ ବାହାଘର ଭୋଜି ଏକାଥରେ କରଦେବେ ଏମିତି କେମତି ହବ କଉରା ଦି ଆଡ଼େ ବାଆଥାନ୍ତା ନାଁ ନାଇଁ।
ନାଁ ନାଇଁ ନାଇଁ ଏକାଥରେ ସେମିତି କିଛି ନାଇଁ ଆମେ ଚଳିବନି ଏକ୍ ଆମଉ ଚୀନ୍ ଚାଏର୍ ଥର ଦରକାରେ ଆମେ ଏକାଥରେ କଁ ଖାଇପାରିବୁ।
ତାଙ୍କର ଏଠୁ ବହୁତ୍ ଇଁ ପୁରା କାମ କରୁଚନ୍ତି ପୁରା ଫି ଫାରି ୟୁଟ୍ୟୁବର୍ ସେ ହେଇଗଲେଣି ବଡ଼ ୟୁଟ୍ୟୁବର୍।
ଏବା ଥରକରେ ସବୁ ଦବାର ତାଙ୍କର ପ୍ଲାନ ଅଛି ଜମା ଜମା ଆମେ ତାଙ୍କଠୁ ଅ ଝଡ଼େଇଆ।
ଝଡ଼େଆ ଝଡ଼େଆ ବା ତାଙ୍କର ଯୋଉ ୟୁଟ୍ୟୁବରୁ କେ ତେ ଇନକମ୍ ଗୋଟେ ଭିଡ଼ିଓ ପିଛେ ଲକ୍ଷେ ଆଉଚି କଣ ମୁଁ ଶୁଣିଆକୁ ପାଇଥିଲି।
ଯେ ବୋପା ମା ଏତେ ଟଙ୍କା ପାଉଚନ୍ତି ସେଇଥିରେ ପୁଣି ଆହୁରି କଂଜୁସ ହଉଚନ୍ତି।
ଆରେ ସିଏ କୋ କେମିତ୍ ଆ ସିଏ ପରା ବ୍ଲାକ୍ ୱାଟର୍ ପିଉଚନ୍ତି ପାଉ ଏ ନର୍ମାଲ୍ ପାଣି ପିଉନାହାନ୍ତି।
ସେଇ କଥା କାଲି ପୁଣି ତାଙ୍କର ପେମେଣ୍ଟ୍ ଆଇଚି। କିଛି କିଛି ଭାଇ ସିଏତ କୋହୋଲିକୁ ଟପେଇବେ।
କୋହିଲି କଣ କୋଇଲି କିଛି ନୁଅଁ।
ଆଉ ସେ କଣ କହୁଥିଲେ ତାର ଗୋଟେ ଜୋତା କିଣିବେ ବୋଲି ପିନ୍ଧିଆକୁ।
ମୁଁ କହିଲି ଜୋତା କଣ ପୁରା ତାର୍ କମ୍ପାନୀ ଟା କିଣିବ ଇଏ କଉଥିଲା। ଏଁ ଆଉ କ୍ର ସବୁ ଦ ମାନେ କୁ ବାହାଘର ଭୋଜି ସେରା ବା ତାଙ୍କ କଥା ସିଏ ବା କୋଉଚନ୍ତି ମୁଁ ଏକା ଥର୍ ଦେଇ ସାର୍ଦେବି ଆଉ ଟେନ୍ସନ୍ ନେବିନି ଆଉ।
ଟେନ୍ସନ୍ ନେବେନି ନାଁ।
ଯୋଉ ଇଏରେକରେ ଯୋଉ କମ୍ପାନୀ ଶୁଣିଥିବ କମ୍ପାନୀ ନାଁରେ ଆ ତ କଣ୍ ଫିଫ୍ଟି ପର୍ଯ୍ୟନ୍ତ୍ ସେୟାର୍ କିଣି ସାଇଲେଣିି ଏପର୍ଯ୍ୟନ୍ତ।
କେମିତିଆ ଲୋକ କେଜାଣି। ମାନେ ଏତେ ସବୁ ରଖି ଏତେ ସବୁ ଜିନ୍ଷ ଥାଇ ଆହୁରି ମାନେ ଏତେ କଞ୍ଜୁସ୍ ହେଲେ ଏଇଟା କଣ ମାନେ ଠିକ୍ କଉଚ।
ସେ କଉଥୁଲା ତା ଛୁଆକୁ କଁ କୋଉଠି ପଢ଼େଇବି କହିଲ ସ୍କଟଲେଣ୍ଡ୍ ନେଇକି ପଢ଼େଇବି। ଏଇ ଇଣ୍ଡିଆ ଜାଗା ନାଇଁସ ସେଆଡ଼େ ସେଆଡ଼େ ସେଆର୍ ପଳେଇବା କଣ୍ ଛାଡି଼କି।
ହଁ ହଉ ସେ ଯୋଉଠି କରନ୍ ଉ ଆ ଆମେ ଭାଇ ସିଟିକି ବି ଯିବୁ ବୋଜି ଖାଇଆକୁ କିଛି ଆମକୁ ତିନି ଚାରି ଥର ଭୋଜି ଦେବେ। ଥରକରେ ହବନି।
ଆ ହଁ ମୁଁ ତ ସେୟା କହୁଛି ଚନ୍ଦେଇ ଆଜି ଭଲା ଆକେରେ ଆଉ।
ହଁ ହଉ ହଉ ଆରେ ମୁଁ ତାହେଲେ ଏବେ ରୋଉଚି ପଛରେ ଆଉ କେତେବେଳେ କଥା ହେବି ଆଉ।
ହଁ। ଟିକେ ବଢେଇଥାନ୍ତ ଖାଲି।